ହାଲୋ।
ଆପଣ କୋଉଠି କହୁଚନ୍ତି?
ବାଜିପୁରା ଗାଁରୁ କହୁଥିଲି ଆଜ୍ଞା।
ଆଚ୍ଛା। ଆପଣ କଣ ଘ ଘର ଭିତରେ କଣ ସବୁ ଇଲେକ୍ଟ୍ରିକ କଣ ସବୁ ଭଲ ଅଛି?
ଆଜ୍ଞା ସବୁ ଭଲ ଅଛି।
ଆଉ ଆପଣଙ୍କ ଦେହ ପା ସବୁ ଭଲ ଅଛି?
ଆଗିଁୟା
ଆପଣଙ୍କ ଦେହ ଭଲ ଅଛି?
ଆଜ୍ଞା ମୋ ଦେହ ବହୁତ ସୁସ୍ଥ ରହିଚି।
ଆଉ ଆପଣ ନିତିଦିନିଆ କାମ କଣ କରନ୍ତି?
ମୁଁ ନିତିଦିନ ବ୍ରେସ ରେ କାମ କରେ।
କଉଠି?
ମୁଁ ନିତିଦିନ ପ୍ରେସ୍ ରେ କାମ କରେ।
ସେଠି କଣ କାମ କରନ୍ତି?
ସେଇଠି ନିତିଦିନ ପ୍ରେସ୍ ରେ ସବୁ ଖବର ଫବର ଆସି ଛାପେ ଯେ ମର୍ଡର ହୁଏ କି କେଉଠି କ୍ରାଇମ ଉଏସେ ହେଉନି ନିତି ଦିନ ପ୍ରେସ ଆସି ଛପାାଯାଏ।
ଆଜ୍ଞା ଆଜି କଣ ଛାପିଛନ୍ତି?
ଆଜି ଛାପିଚି ଆଜି ଜଣେ ନଡିଆ ଗଛରୁ
ଆଜ୍ଞା।
ଆଜି ଜଣେ ନଡିଆ ଗଛରୁ ଚଢିଲା ବେଳେ ମୃତ୍ୟୁ ହେଇଯାଇଛି।
ଆଚ୍ଛ। ଆଚ୍ଛା ଆଉ ଆଉ ସକାଳୁ କେତେ ଲୋକ ଉଠା ଉଠି କରନ୍ତି
ଆଜ୍ଞା ପ୍ରଣାମ। ଆପଣ କଣ କରନ୍ତି?
ମୁଁ ଆଜ୍ଞା କିଛି କାମ କରେନି ଘରେ ରୁହେ ବସେ ବାପାଙ୍କ ଦରମାରୁ ଚଳେ।
ବାପାଙ୍କ ବାପା କଣ କାମ କରନ୍ତି
ବାପା ଗୋଟେ ଗଭର୍ମେଣ୍ଟରେ ଜବ କରନ୍ତି ଉଁ ଦିନ ନଅଟାରେ ଯାଆନ୍ତି ଏ ଚାରିଟା ବେଳକୁ ଆସନ୍ତି। ମାସକୁ ପଚାଶ ଷାଠିଏ ହଜାର ଦରମାପାଆନ୍ତି।
ହୁଁ ଆପଣ କୋଉଠି ରହୁଛନ୍ତି?
ଆମେ ଛତିଆରେ ରହୁଛୁ
ଛତିଆ କୋଉଠି?
ଛତିଆ ଛତିଆ ବଟ ମନ୍ଦିର ପଛ।
ପଛମାନେ
ଛଡ଼ିଆ ବଟ ମନ୍ଦିର ପଛ ଯୋଉ ଗାଁଟି ଅଛି ସେଇ ଗାଁ ରେ
ସେଇ ଗାଁରେଆପଣ ନଈଅଛି।
ଆଜ୍ଞା ନଈ ଅଛି ଆମେ ପହଁରା ବି ଶିଖିଛୁ ଆଉ ଆପଣ।
ନା ଆମେ ପହଁରା ଶିଖିନୁ ଆମକୁ ଟିକେ ଶିଖେଇ ଦେେଲେ ଜୟକୃତ୍ୟ ହୁଅନ୍ତା
ଆଜ୍ଞା ନିଶ୍ଚୟ ନିଶ୍ଚୟ ଶିଖାହବ। ଆଉ ଆପଣ କେତେରେ ଉଠନ୍ତି?
ଆଜ୍ଞା।
ଆପଣ କେତେବେଳେ ଉଠନ୍ତି?
ମୁଁ ରାତି ଦଶଟାରେ ଉଠେ।
ଉଠାନ୍ତି ସୁହନ୍ତି ନି ନୁହଁଉଠନ୍ତି?
ମୁଁ ସକାଳ ସାତଟାରୁ ଉଠିଯାଏ।
ଆ ଶୋଇବା ଟାଇମିରେ ଉଠିକି କଣ କରନ୍ତି?
ଶୋଇବା ପରେ
ନାଇଁ ଦିନ ସକାଳୁ ଉଠିକି କଣ କରନ୍ତି ସକାଳୁ ଉଠିକି?
ସକାଳୁ ଉଠିକି ବ୍ରସ କରେ ଗାଧୁଆ ଫୁଧୁଆ କରି ଖାଏ ଡ୍ରେସ ତିନି ତିନି ଚଢି ଶଖିାଏ ଦେବ ଶୁଖାଏ
ଅଚ୍ଛା।
ତାପରେ ଗୋଟେ ଗେମ୍ ଖେଳେ।
ଏଟା କଉ ଗେମ।
ଆଞା ଆ ଆ
ଆ ଆଜ୍ଞା ଆଉ ଆପଣ ଘରେ ଘରେ ଘର। ତ ପରିବେଶ ଟା କଣ କେମିତି ଆପଣଙ୍କ ଘର ଚାରି ଘର ପରିବେଶ?
ଆମ ଘରେ ଘର ପରିବେଶ ପୁରା ଧୂଆଁଳିଆ ପରିବେଶ। ଚାରିଆଡେ ବର୍ଷା ହଉଛି ଖରା ବିଲକୁଲ ନାହିଁ। ଆମର ସବୁ ଫାଟିଗଲାଣି ମାନେ ସବୁ ଇଏ ହେଇଗଲାଣି।
ଆଜ୍ଞା ଆଜ୍ଞା ଆଜ୍ଞା ଆ ଆମର ତ ଏଇଠି ଖରା ବହୁତ ଜୋରରେ। ପୁରା ତାତି ଉଠୁଛି ଗୁଳୁ ଗୁଳି ହଉଛି କିଛି କହି ହଉନି ଆଉ କଣ କହିବୁ ଆପଣଙ୍କୁ ଆପଣ ତ ସେଠି ବର୍ଷା ହେଲେ ଟିକେ ଏ ଥ ଥଣ୍ଡା ପାଗ ପଡିଥିବ ଗରମ ହଉନଥିବ ଆମେ ଏଠି ତ ଘରୁ ହିଁ ବାହାରି ପାରୁନୁ।
ଆଜ୍ଞା ଆଜ୍ଞା।
ଇୟା
ଆପଣ ଆପଣ ଆମକୁ କଲ୍ କାହିଁ କରୁଛନ୍ତି?
କାରିୟା ଆପ୍ ରେ କଥା ହେଇକି ପଇସା ରୋଜଗାର କରିବା ପାଇଁ ଘରେ ବସିକି ଏଇ କେତେ ସମୟ ଖାଲି ବସିବ କିଛି ଟଙ୍କା ରୋଜଗାର କଲେ
କ୍ୟାରିଆ ଆପ୍ ର କ୍ୟାରିଆ ଆପ୍ ର ଲାଭ କଣ?
ଲାଭ
ହୁଁ
କ୍ୟାରିଆ ଆପ୍ ରେ କଥା ହେଲେ ମାସକୁ ପାଞ୍ଚ ହଜାର ଏମିତି ହେଇଯାଉଛି ଆଉ ଖର୍ଚ୍ଚ ଘର ଖର୍ଚ୍ଚ ଟିକେ ଚଳି ଯାଉଛି ଆଉ
ଆଜ୍ଞା ଆଜ୍ଞା।
ଆଉ ଆପଣ ଏଇ କ୍ୟାରିଅର ଆପ୍ ରେ କେତେ ଦିନ ହେଲା ଅଛନ୍ତି
ତ ଗୋଟେ ଲାଭ ଥିବ ଆପଣଙ୍କୁ ନହେଲେ ସେ ତ ପଇସା ଦବନି
ସେ ହଁ ସେ ଆମ ଭୟସ୍ ନେଇକି ଏଆଇ ମାନଙ୍କୁ ସେ ଆମ ଭଏସ୍ ନେଇକି ଏଆଇ ମାନଙ୍କୁ ଟ୍ରେଣ୍ଡ କର କରୁଛନ୍ତି ସେଥି ନେଇକି ତାଙ୍କର ଲାଭ ହଉଛି
ଓ ହୋ ଆଉ କିଛି ସେମତି ଆପ୍ ନାଇଁ ଯୋଉଥିରେ ଆମେ ପଇସା ଇନକମ୍ କରିପାରିବା
ଏବେ ତ ଏଇ କାରିଆ ଆପ୍ ହିଁ ଗୋଟେ ଭଲ ପ୍ଲାଟଫର୍ମ ଅଛି ଆଉ କିଛି ଆପ୍ କହି ଜାଣିନି କହିପାରିବିନି
କହି ଆପଣ ଟିକେ ଗୁ ଆପଣ ଟିକେ ଫୋନ୍ ରେ ଗୁଗଲ ସର୍ଚ୍ଚ କରି ଦେଖନ୍ତୁ।
କଥା ହେଇସାରିକି ଗୁଗୁଲ ସର୍ଚ୍ଚ କରିବି ଆଉ
ଆଜ୍ଞା ଆଜ୍ଞା।
ଆଚ୍ଛା ଆ ଆପଣ ଗାଧୋଇ ସାଇଲେଣି।
ନା ମୁଁ ମୋ ଭାଇ ସହିତ ଆଉ ଟିକେ ପରେ ଗାଧୋଇବାକୁ ଯିବି।
ଆ ମୁଁ ବି ମୋ ଭାଇ ସହ ଆଉ ଟିକେ ପରେ ଗାଧେଇଯିବି ନଈରେ ଗାଧେଇବୁ। ଆପଣ ସେଠି ବର୍ଷା ଛାଡିଲା ନା ଏମତି ବର୍ଷା ଗଲା ପକଉଛି।
ନା ବ ବର୍ଷା ଏମିତି ହଉଛି ଯେ। ଆପଣ ଯେତେବେଳେ ନଈକୁ ଗାଧୋଇବାକୁ ଯାଉଛନ୍ତି କୋଉ ତେଲ ଲଗଉଛନ୍ତି।
ମୁଁ ଖାଲି ମୁଣ୍ଡ ରେ ସୋରିଷ ତେଲ ଟିକେ ଲଗାଏ ଆଉ ଦେହରେ
ଆମର କମ୍ପାନୀ ଗୋଟେ ପ୍ରଡ଼କ୍ଟ୍ ବାହାର କରିଛି ତା ନାଁ ହେଉଛି ଜସ୍ମିିନ୍ ତେଲ। ଆପଣ ସେଇ ତେଲ ଯଦି ଲଗେଇକି ଯିବେ।
ଆଜ୍ଞା।
କିଛି ହବନି।
ଏ ଏ ଏଇ ଭରସା ଆପଣଙ୍କ ଉପରେ ଥିଲା।
କିଛି ହବନି ମାନେ ଥଣ୍ଡା ହବନି। ଜର ହବନି କାଶ ହବନି ମୁଣ୍ଡ ବିନ୍ଧା ହବନି।
ନିଶ୍ଚୟ ନିଶ୍ଚୟ ନିଶ୍ଚୟ ନିଶ୍ଚୟ ଆପଣଙ୍କ କମ୍ପାନୀର।
କିଛି ହବନି ଜସ୍ମିନ୍ ତେଲ ଆପଣ ଯୋଉଠି ପାଇବେ ସେଇଠି ଲଗେଇଦେବେ। ବଢ଼ିଆ ବ୍ରାଣ୍ଡ ପ୍ରଡ଼କ୍ଟ୍ ବାହାରିଛି ମାତ୍ର ଆଠେଣୀ ନୁହେ ଟଙ୍କା ଟେ।
ନିଶ୍ଚୟ ନିଶ୍ଚୟ ଆପଣଙ୍କ କଥା ମୁଁ ରଖିବି ଆପଣ ତେଲ ମୁ ନିଶ୍ଚୟ ବ୍ୟବହାର କରିବି। ଆଉ ସବୁଠି ବି ମଧ୍ୟ ଲଗେଇବି। ଆଉ ଆପଣ।
ପୁରା ଗରମ କରିଦବ।
ଆଜ୍ଞା ନିଶ୍ଚୟ।
ହୁଁ। ଆଜ୍ଞା ଆଉ ଆପଣ କୋଉ ସାବୁନ ବ୍ୟବହାର କରନ୍ତି।
ସିନ୍ଥଲ ଆପଣ।
ସିନ୍ଥଲ ବହୁତ ଖରାପ ସାବୁନ୍।
ଆପଣ କେମିତି କହିବେ ଆପଣ କେମିତି ଜାଣିଲେ।
ମୁଁ ଜାଣିଲି କାହିଁକି ନା ମୋର ଜଣେ ଭାଇ ଥିଲା ସିଏ ସବୁବେଳେ ସିନ୍ଥର ଲଗେଇ। ନଈକୁ ଗାଧୋଇବାକୁ ଯାଏ। କିନ୍ତୁ କିଛି ସମୟ ଦି ମାସ ପରେ ତାର କଣ ହେଲା ଜାଣିଛନ୍ତି।
ନାଇଁ।
ମୁଁ ଭି ଜାଣିନି।
ଆଉ ସେ ତାହେଲେ ତ ସେ ସାବୁନ ଭଲ ଭଲ ବ୍ୟବହାର ହଉଛି।
ଭଲ ବ୍ୟବହାର କଥା ଏଇଠି। ପଡ଼େନି ଭଲ ବ୍ୟବହାର କଥା ଏଠି ପଡିନି ସେ ସାବୁନ ବହୁତ। ବହୁତ ଖରାପ। ସବୁଠୁ ଭଲ ସାବୁନ ହଉଛି।
ଆପଣଙ୍କ କଥା ମୁଁ ରଖିବି ନିଶ୍ଚୟ ମୁଁ ସେ ସାବୁନ କୁ ବ୍ୟବହାର କରିବି ନାହିଁ।
ଆଜ୍ଞା ସବୁଠୁ ଭଲ ସାବୁନ ହଉଛି ଲାଇଭ ବଏ ସାବୁନ। ସେଇ ସାବୁନ ବି ସେଇ ସାବୁନ୍। ଆଜ୍ଞା ସେଇ ସାବୁନ ଉପରେ ଆପଣ ଯଦି ଜସମିନ ତେଲ ଟିକେ ଖାଲି ପକେଇଦେବେ। ଯେଉଁ ଭଳିଆ। ଦେହରୁ ମଳି ଛାଡ଼ିବ ଆପଣ ଭାବିବି ନଥିବେ।
ମାନେ ମୁଁ ଗୋଟେ ଦିନ ପୁରା ଗୋରା ହେଇଯିବି ମୋ ଦେହରୁ ସବୁ।
କହିପାରୁନି କିନ୍ତୁ ଆପଣଙ୍କ ଦେହରୁ ଯେତିକି। ଖରାପ ଯେ ଅବର୍ଜ ଜିନିଷ ଥିବ।
ଆଜ୍ଞା ଆଜ୍ଞା ନିଶ୍ଚୟ ନିଶ୍ଚୟ ଏଇ ଜିନିଷ ଟି। ମୁଁ ଯାହାବି ହେଲେ ବ୍ୟବହାର କରିବି ଆପଣଙ୍କ କଥା ରଖିବି ଆଉ। ଆଉ ଆପଣ ଘରେ କିଏ କିଏ ରହୁଛନ୍ତି।
ଆପଣ କୋଉ ଟାୱେଲ ୟୁଜ୍ କରୁଛନ୍ତି।
ମୋ ବାପାଙ୍କର ଗାମୁଛା ବ୍ୟବହାର କରୁଛି।
ବହୁତ୍ ଖରାପ୍ ନିଜର ଗୋଟେ ଗାମୁଛା କରନ୍ତୁ ତାକୁ ସବୁବେଳେ ନଈକୁ ନିଅନ୍ତୁ ଆଉ ଧୋଇ କି ଶୁଖାନ୍ତୁ ଖରାରେ ନ ଦି ବର୍ଷା ଦିନରେ ଫ୍ୟାନ୍ ତଳେ ଶୁଖାନ୍ତୁ।
ଆଜ୍ଞା ନିଶ୍ଚୟ।
ଆଜ୍ଞା- ଆଜ୍ଞା।
ଆଉ ଆପଣଙ୍କ ଘରେ କିଏ କିଏ ରହୁଛନ୍ତି?
ଆମ ଘରେ ବାପା, ମା, ଖୁଡ଼ି, ଜେଜ, କାକି ଅଜା, ମାଉସୀ, ବଡ ମା, ବଡ ବାପା ଭାଇ, ଭଉଣୀ, ସାନ ଭଉଣୀ, ପିଉସୀ ପିଇସା ବହୁତ୍ ବଡ଼ ପରିବାର ଆମର। ଆପଣଙ୍କ ଘରେ କିଏ କିଏ ରହୁଚନ୍ତି?
ଆମ ଘରେ ବି ସେଇ ଏକା ଆପଣଙ୍କର ଯାହା ଆମର ବି ସେୟା ଏମିତି ଆମେ ମିଳିମିଶି ଏକାଠି ହେଇ ରହୁଚୁ ଆଉ ଭଲ ଆରା ସୁଖରେ ଚଳୁଚୁ।
ଆଜ୍ଞା।
ଆଜ୍ଞା- ଆଜ୍ଞା ଆଉ ଆପଣ କଣ ଦେହପା ସବୁ ଭଲ ଅଛି?
ଆଜ୍ଞା ମୋ ଦେହ ପା ଆପଣ ଫାଷ୍ଟ୍ ପ୍ରଥମରୁ ପଚାରି ସାରିଥିଲେ।
ଆଛା -ଆଉ ଆପଣ ଏବେ କଣ କରୁଚନ୍ତି?
ମୁଁ ଏବେ ଝରକା ପାଖରେ ବସିଚି।
ନାଇଁ ଆଜ୍ଞା ମୁଁ କୁ କୋଶ୍ଚିନ୍ ମାନେ ପ୍ରଶ୍ନ ହୋଉଥିଲା କି ଆପଣ ମାନେ ଏବେ କଣ କଣ ପାଠ କୋଉ ପାଠ ପଢୁଛନ୍ତି?
ମୁଁ ଏଇ ଦଶମ ଫେଲ୍ ହେଇଚି।
ଆଜ୍ଞା ଆଉ ଓହୋ ବହୁତ୍ ଖରାପ୍ କଥା କେତେ ମାର୍କ ରହିଲା?
ଦୁଇଶ ଷାଠିଏ।
ଦୁଇଶ ଷାଠିଏରେ ତ କେହି ପରୀକ୍ଷା ରୁ ଏମିତି ହୁଅ ତି ନାହିଁ ଶହେ ଅଠାନବେ ଦର ଶହେ ଅଠାଲବେ ତଳେ ରହିଲେ ଏ ସ କିଏ ଏମିତି ହୁଅନ୍ତି? ଆପଣ ମିଛ କହୁଛନ୍ତି।
ନା ମୁଁ ମିଛ କୁହେନି।
ଆଉ।
ମୁଁ।
ଆଉ ଆପଣଙ୍କ ଗାଧେଇବା ଟାଇମ୍ କଣ କି -କେମତି ଥାଏ? ଆମ ଆଡେ ତ ହେଇ ବର୍ଷା ଏବେ ହେଇ ଉଠେଇଲାଣି।
ଆମର- ଆପଣଙ୍କର ଉଠେଇଲାଣି ଆମର ଏଠି ନାଚୁଚି।
ନାଦୁଚି ଜୋରେ?
ଆଜ୍ଞା।
ଆଛା ଆଜ୍ଞା। ଆ- ଆପଣ କଣ କୁହନ୍ତୁ? ଆଜ୍ଞା ଆପଣ ଯେତେବେଳେ ରୁମ୍ ରେ ବଉଛନ୍ତି କିଛି ଆବା